ହଁ ହାଲୋ।
ହାଲୋ।
ହଁ କମରଛ?
କ କଛ ସଙ୍ଗ?
ବସିଛ? ଆରେ ବସିଛୁ
ବସିକି କଣ କରୁଛ?
ବାସ୍ ସେ ଯୋଉ ଅପସପ ହଉଛି ଆଉ।
ବଜ
ହାଲୋ।
କି କଥା ଓ ଏକା ଏକା ନା ଆହୁରି ସାଙ୍ଗ ଅଛନ୍ତି?
ଆ ଅଛନ୍ତି ଆ ଅଛନ୍ତି ଅଛନ୍ତି। ହଁ।
ହଉ। ଆଉ କଣ ଖାଇଛ?
ଭାତକୁ ଆଳୁ ପୋଡା।
ପୋଡ଼ି ଦେଇଛ।
ହଁ। ଆର ପାଣି ନାହିଁ
ପୋଖରରୁ ନେଇ ଆସ
ନା ନା ଆମର ପୋଖରୀ ନାହିଁ ଆମ ପାକିସ୍ତାନରେ ରହୁଛୁ।
ଏହେ ଏମିତି କଥା କୁହନି। ଭଲ ହବନି।
କଣ କରୁଚ?
ଗୋଟେ କାହାଣୀ ଲେଖୁଥିଲି।
କୁହ?
କହିବି? ହାଲୋ। ହାଲୋ ହାଲୋ। ହାଲୋ। ମୋ କଥା ଶୁଭୁଚି? ତମ କଥା ଶୁଭୁନି।
ହାଲୋ।
ହଁ ତମ କଥା ଶୁଭୁ ନଥିଲା।
ହଁ, ଏବେ ଶୁଭିଲା କୁହ।
ଗୋଟେ କାହାଣୀ ଲେଖିଚି ମୁଁ। ମୁଁ ମୁଁ ନିଜ ଲେଖିଚି।
ହେଲା କହୁଚି ଶୁଣ।
ହଁ କୁହ।
ହୁଁ କହୁଚି। ଟିକେ ରୁହ ଟିକେ ରୁହ ଟିକେ ରୁହ। ହାଲୋ। ତ-ତମେ ମକୁ ଶୁଭିଲା?
ହାଲୋ।
ହଁ, ଗୋଟେ କାହାଣି କହୁଚି। ଗୋଟେ ଗାଁ ରେ
ହୁଁ।
ତାପରେ ରୁଆ ରୁଆ ରୁମ ଖୋଜିବାକୁ ପଡୁଚି ବା। ଗୋଟିଏ ଗାଁ ରେ ଟୁନା ଓ ଟୁନି ନାମର ଭାଇ ଭଉଣୀ ରହୁଥିଲେ, ହେଲା। ଦିନେ ସେମାନେ ବଗିଚାକୁ କୁ ଆମ୍ବ ଖାଇବାକୁ ଗଲେ ଟୁନା ଗଛ ଉପରେ ଚଢି ଆମ୍ବ ତୋଳୁଥିଲା ହ ହଠାତ୍, ଏକ ବଡ ଆମ୍ବ ତଳେ ପଡି ଟୁନି ମୁଣ୍ଡରେ ଲାଗିଗଲା। ଟୁନି ରାଗି ଯାଇ କହିଲା, ଭାଇ ତୁ ମତେ ଆମ୍ବ ଦେଲୁ ନା ଆକ୍ରମଣ କଲୁ? ଟୁନା ହ ସି କହିଲା, ମୁଁ ତ ଆମ୍ବ ଦେଉଥିଲି ଆମ୍ବ ନିଜେ ସର୍ଟକଟ ରାସ୍ତା ବାଛି ନେଲା। ଦୁହେଁ ହସି ହସି ସେଇ ଆମ୍ବ ଖାଇଲେ। କିନ୍ତୁ ଘରକୁ ଫେରିଲା ବେଳେ ଏ ଜଣା ପଡିଲା ଯେ ସେମାନେ ଯେଉଁ ଆମ୍ବ ଖାଇଥିଲେ ସେଗୁଡେ କଞ୍ଚା ଥିଲା। ସାରା ସନ୍ଧ୍ୟା ଦୁହେଁ ମୁହାଁ ବାଙ୍କା କରି କହିଲେ ଆମ୍ବ ମିଠା ହବ ବୋଲି ଭାବିଥିଲୁ କିନ୍ତୁ ଏତେ ଏହା ଏତ ଲେମ୍ଵୁ ଲେମ୍ବୁର ଭାଇ- ଇ- ଇ ନିକ୍ଲା। ଏ ଇ କୋଉ ଭଳିଆ କାହାଣୀ ମୁଁ ନିଜେ ବି ବୁଝିପାରିଲିନି?
ମୁଁ ତ କିଛି ଆର ମାନେ ପାଉନି।
କଣ ପାଉନ?
ମାନେ ମୁଁ ତ କିଛି ବୁଝି ହିଁ ପାରୁନି ଆର କିଛି ତମେ କଣ କହୁଚ ମୁଁ ବୁଝି ପାରୁନି କିଛି।
ସେଇ ସେଇପା ମୁଁ ନିଜେ ବୁଝିପାରିଲିନି, ତମେ କଣ ବୁଝିବ? ତମେ କୁହ ସେଠୁ, ମୁଁ ଏ ଆମ ଆମ ଉ ଗୋଟେ ଛୁଆକୁ ଶୋଉଥିଲି।
କିଚିଆ ବାବା?
ଛୋଟ ଛୁଆବା।
ଆ ଛୋଟ ଛୁଆ ମାନେ କଣ କହୁଥିଲ।
ତାକୁ ଶୋଉଥିଲି ମାନେ ତାକୁ ଶୁଆଇ ଦଉଥିଲି।
ହଁ ସେ କ ଶଉନି ତମ କତିରେ ଶଉଛି।
ହଁ ମୁଁ ତା ଫେବେରେଟେ ପା।
ଫେବ୍ରେଟେ।
ଆଉ।
ଆଉ କଣ ଖାଇଛ?
ତମେ ବା ମୁଁ ଶୁଣିଥିଲି ତମେ ବା ଯିବ ହ କୋଠି ସାଉଥ ଆଫ୍ରିକା।
ସାଉ ସାଉଥ ଆଫ୍ରିକା ଯାଇକି ଆସି ସାରିଲୁ ବା।
ହେଦରେ କଣ ଦେଖିଲ?
ଦେଖିଲୁ କଣ ଖାଲି ଦେଖିଲୁ ଆମେ ଯାଇଥିଲୁ ସି ବି ସାଉଥ ଆଫ୍ରିକା ସି ବି ଯାଇଥିଲୁ।
ଓହୋ ହୋ ସେଇଠ ହେଇଥିଲ?
ହଁ ସାଉଥ ଆଫ୍ରିକା ଯାଇଥ ନା ଆଉ ସେପଟେ କଣ ତ ସେଟା ଯୋଉ ଆ କଣ ମନେ ପର୍ନି ଜାଗାଟା ତ କଣସି ଜାଗାଟା ତ ଆରେ ସିଏ ବି ଯ ଅଛି ମା।
ଓହୋ। ଥାଉ ଥାଉ ଥାଉ ଆଉ କଣ କେଉଁ ଭଳିଆ ମଣିଷ ତମ ସେଠି ଦେଖିବାକୁ ପାଇଲ।
ମଣି ସା ଆମେ ସେଠି ଦେଖିବାକୁ ପିଲୁ। ତ ଆମେ ବି ତାକୁ ଦେଖିଲୁ ମଣିଷ ଆମେ ଖାଲି ଯାଇ ଦିନ ବାଲି ପାଣି ଦେଇୁ।
ତମ ଭଳିଆ ସେ ମାଙ୍କଡା ଥିଲେ ବି ଦେଖିଛେ ନା?
ଆଁ ଆମେ ମାଙ୍କଡ।
ମଁ ତମ ଭଲିଆକହି।
ହୁଁ। ତ
ତମ ଭଳିଆ କହିଛି ତମକୁ ତ
ଆମ ଭଳିଆ ମାନେ କଣ ଆମେ ଭଳିଆ ହେଲେ ତ ଆମେ ମାଙ୍କଡ ଆମ ମାାଙ୍କଡ ଆ ଆମ ଭଳିଆ ଅଛନ୍ତି ଆହୁରି ତାହେଲେ।
ସବୁ ନିଜକୁ ଚନ୍ତୀ ନିଜେ ଅ ମାନେ ଇଏ ଯେ ଜାଣି ପାରୁଚ
ହଁ ନିଜକୁ ନିଜ ମାନେ ତମେ କହୁ ଆମେ ଜାଣୁଚୁ ପୁଣି ନି ନିଜେ କଣ ମାନେ ୟାଡୁ କହୁଚ ସିଆଡୁ କହୁଚ।
ସେମିତି କଣ କହିବ ମଁ ମାନେ ସେମିତି ନଥିଲା ଯେ।
ଓହୋ ଆଉ କଣ ଖାଇଛ କଣ?
ମୁଁ ପା କିଛି ଖାଇନି ବା ରୋଷେଇ ହେଇନି କି ଛି ବସିଛି।
ହାଲୋ।
ହଁ କୁହ।
କଣ କହିଲ?
ମୁଁ ଏମତି ଖାଇନି ବସିଛି କେହି ଖାଇବାକୁ ଦେଇନାହାନ୍ତି ଘରେ।
ଓ ହୋ। ଖାଇବାକୁ ଦେଇନାହାନ୍ତି କି?
ନା।
ଓ ହୋ ସିଆଡ଼େ ଝଡି ଯିବନି ତମେ।
ହଁ ବା ଝଡିଗନି ପବନ ଦେଲେ ଉଡିଯିବି ନହେଲେ।
ଓହୋ ଆଉ ବାତ୍ୟା ଫାତ୍ୟା କୁ ଯିବନି ନହେନେ ଉଡିଯିବ ପୁଣି ଆଁ ମିସ୍ କରିବି ତମକୁ।
ନା ନା ବାତ୍ୟା ହେଲା ମୁଁ କଣ ହେଲା କହନି ଗୋଟେ ଗଛରେ ବାନ୍ଧି ହେଇକି ରହିଯିବି।
ହଁ ନିଜେ ନ ବାନ୍ଧି ହେଲେ ଆମକୁ ଡାକି ଦବ ବାନ୍ଧି ଦବୁ ଆମେ।
ହଉ ଆସିବ ଆଉ। ନା ନା ମୁଁ ଏତେ ଦୁ ର୍ବଳ ନୁହେଁ ଯେ ତମେ ମତେ ପବନ ଉଡେଇକି ନେଇଯିବ।
ଓ ହୋ। ଆଉ ତମ ଆଖପାଖିରେ କୋଉଠି ଅଛି ମଧୁବନରେ ତ କଫି ସେଣ୍ଟର ଅଛି?
ଆଇଁ ସେ ସେଗୁଡା ନାମ ନିଅ ନା।
ଆହା। ଆଉ ଯୋଉ ତମେ
ଆଉ କିଛି କିଛି କୁହ।
ସେମିତି ମାନେ କଣ କଣ କରୁଛ?
ମୁଁ ଇନକମ ନାଇଁ ତମେ ମୁଁ କହିଥିଲି ପା ତମକୁ ସକାଳ ପାଇଁ ସେଥିରେ ମୁଁ ଖାଇବି ଯେ ହଁ।
କଣ କହିଲ?
ମୁଁ ତମକୁ କହିଥିଲି ପା ଦଶ ଲକ୍ଷ ଟଙ୍କା ଦବ ବୋଲି ଚଳେଇବା ପାଇଁ।
ଦଶ ଲକ୍ଷ କିଏ ଆମେ କିଏ?
ସେଇବା କହୁଛି ତମ ଦଶ ଲକ୍ଷ କିଏ ତମେ କିଏ?
ହଁ ତମେ କୋଉ ହିସାବରେ କହୁଛ ପୁଣି ଦଶ ଲକ୍ଷ ଆମେ ଦବୁ ବୋଲି ତମକୁ?
ସେଇ ହିସାବରେ କହୁଛି ତମେ ଦେଖ ତମେ ବିକି ହେଇଯାଅ। କାମ ବିକି ହେଇକର ପଇସା ନିହାତି ପଳେଇ
ଆମ କୋଉଠି ଆମ
ସେଇ ତ ଭାବୁଛି କିଏ ତମକୁ କିଣିବ ଓ ହୋ।
ହଁ।
ଆଉ ଆଉ। ଆଉ କଣ କୁହ ତମେ କୁହ?
ହ କହୁ ନା ହଁ ଭଲ ସାରି ତମ କାେ ଭଲ ଆଁ।
କ କଣ କହିଲ?
ତମ କଣ ଭଲ ସାଇରୀ ଶିଖିଛ ସାଇରୀ ଦିଟେ ମାରାନା
ଶାୟରି ମୁଁକ ଶାୟରି ମାରି ବିି ମୁଁ ତମ ତୁ କିିଲ ମୁଁ ସାଏରି କହିବୋ
ଆରେ ମୁଁ ଜାଣିନି ମୁ ଏମିତି କର
ତମକୁ କିଏ କହିଲା ଯେ
ତମେ କହୁହୁ ନାଟେ ସାହିରୀ
ହଉ କହୁଛି ତୁ ମୋ ହସରେ ମୁଁ ଖୁସି ଲୁ ଚି ରହେ ତୁମ କଥାରେ ମୋ ଦିନ କଟିଯାଏ ତୁମେ ପାଖରେ ଥିଲେ ସବୁ କିଛି ସୁନ୍ଦର ଲାଗେ ତୁମ ବିନା ମନଟା ଏକା ଏକା ରହେ
ଓହୋ ନା ନା। ହଁ।
ର କରେ ସେମିତି ତୁମେ ସ୍ମୃତି ମୋ ମନକୁ ଖୁସି କରେ ଭଲ ଲାଗିଲ ନା
ଭଲ।
ହୁଁ କିଏ କହିଥିଲେ ତମକୁ ପାଇଗଲି ଗୋଟେ କ କହୁଛୁ କୋଉଠି ଗୋଟେ କୋଉଠି ପାଇଗଲି ଆଉ। ନିଜେ ହ ନିଜେ ନେଇଖିଛି ନିଜେ ନେଇକିଛି
ନିଜେ ଲେଖୁଚ ଭଲ କଥା। ତମେ ତାହେଲେ କବି ହବ ଆଉ।
କଣ କହିଲ?
ମାନେ ତମେ ତାହେଲେ କବି ହବ ଆଉ।
କବି ହେବି ଆଉ ତମେ ଟିକେ ଇଏ ତମ ତେବେ ଟିକେ ଭାଇରାଲ କରିଦବ ଆଉ।
କରିଦବା ଆଉ।
ଆଉ ଗୋଟେ ଆଉ ଗୋଟେ କହୁଚି ବନ୍ଧୁତ୍ୱ ଏକ ସୁନ୍ଦର ସମ୍ପର୍କ। ଯାହା କେବେ ଭାଙ୍ଗେ ନାହିଁ ସତ ବନ୍ଧୁ ପାଖରେ ଥିଲେ ଜୀବନର ରାସ୍ତା କ କଷ୍ଟ ଲାଗେ ନାହିଁ।
ବା ବା ବା ବା ହ ହଁ ଠିକ ଅଛି ଥାଙ୍କ ୟୁ।
ହଁ ହଁ ଧନ୍ୟବାଦ।
ହଁ ଆଉ କଣ କୁହ?
ଆଉ କଣ ତମେ କୁହ କଣ ରୋସେ କଣ କରିବ ରୋଷେଇ ଫୋସେଇ କଣ କରି ଶିଖିଛ?
ରୋଷେଇଆ ଆମେ ରୋଷେଇ ଫୋସେଇ ଆମେ କିଛି ଶିଖିନୁ।
ହ
ତମେ କଣ ରୋଷେଇ ସିଖିଚ? ଆଁ
ହାଲୋ।
ହେଲୋ।
ସବୁ ସାଙ୍ଗସାଥି ଚାଲୁନ ମିଶିକି ଗୋଟେ ଭୋଜିଟେ କରିବା।
କି ଭୋଜିି କରିବା?
ଗୋଟେ ଭାତ ଟେ ହଲ ହବ। ଗୋଟେ ଡାଲିଟେ ହବ। ଗୋଟେ ସାଲାଡ ଟେ ହବ। ଗୋଟେ ପାମ୍ପଡ ଟେ ହବ। ଗୋଟେ ଚିଲି କୋବି ଟେ ହବ। ଗୋଟେ ପନିର୍ ଟେ ହବ। ପଡେ ଓଉ ରାଇଥା। ଓଟା କେରେ ହବ ଗୋଟେ ଚିକେନଟେ ହବ, ଗୋଟେ ମା ସେଟି ହବ। ତୋତେ ଉନିଳୀଟେ ହବ ହବ, ନିଶ୍ଚିତ ହବ ଗୋଟେ ମିକ୍ସଚର ଟେ ହବ।
ଆସବ ହବ। ହବ ଆ, ହବ, ହବ, ହବର ମାନେ କଣ ମୁଁ ବୁଝିପାରୁନି କିଛି।
ହିଁ ହା ହବ ହବ ମାନେ ହବ।
ଆ କେବେ ଏହେ ହେ ହେ ହେ।
ହବ ଚାଲୁନ କୋଉଦିନ କରିବା?
ତମ ରୋସେ ସେ କିତ ନାଇ ନା ନା ତମେ ରୋଷେଇ ସିଖିଚ ନା।
ମୁଁ ଶଖିଚି ସବୁ ଶିଖିଚି।
କଣ କଣ ଶିଖିଚ କହିଲ?
ସବୁସି କି କଣ?
କଣ କଣ ଶିଖିଛ କହୁନା? ହଁ ତମେ ସବୁ କହିଲେ ସ ସ ସବୁ ସବୁ କହିଲେ ଆମେ ସବୁ କହିଲେ ଆମେ କେମିତି ବୁଝିବୁ ସବୁ କହିଲେ ତ ଅଲ୍ କୁ ବୁଝୋଉଚୁ ତମେ ଅଲ୍ ଶିଖିଚ।
ହଁ ହଁ। କଥା ଦେଇ।
ଭାଉଜ ହଉ ମୁ ଗୋଟେ କୋତ୍ସିନ୍ ପଚାରୁଛି ହେଲା। ଯଉ
ପ୍ରଶ୍ନ ପଚାରିବ ହଉ ପ୍ରଶ୍ନ?
ଗୋଟେ ସେକେଣ୍ଡ ଗୋଟେ ସେକଣ୍ଡ।
ଆଁ।